ହାଲୋ ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ ସୁଭିଲା।
ହଁ ଶୁଭିଲା ମୋର ଟିକେ ନେଟୱକ ଇସ୍ୟୁ ରହୁଛି ତ ସେଇଥିପାଇଁ ଆସୁନି।
ଓହୋ ହଁ ନେଟୱାର୍କ ଇସ୍ୟୁ ତ ଆଜ୍ଞା ରହୁଛି ପ୍ରବଳ।
ନାହିଁ ମୋର କଣ ଫୋନ ର ଶୁଣ ଯାଉନି କିଛି ପୁଣି କ ଥାଇଲା ବେଳେ ମଝିରେ ମଝିରେ ପୁଣି ଭହେସ୍କଟ ହେଇଯାଉଛି।
ହଁ ହଁ ସେ ସର୍ଭର ପ୍ରୋବ୍ଲେମ ରହୁଛି ଟିକେ।
ହୁଁ।
କଣ କରୁଛ।
ଏଠି ବସିଥିଲି ଆପଣ?
ମୁଁ ତ ଏବେ ଖାଇକି ଜଷ୍ଟ ଆସିଲି। ହଁ ଏ ତିକ ଅଣଛି ଟିକେ ଆଉ ନଚ ଆଉ।
ଓହୋ।
କଣ ଖାଇଲେ?
ନାଇଁ ସକାାଳେ ଖାଇଥିଲି ଆଉ ଲଞ୍ଚ କରିନି ଆ ଲଞ୍ଚ କରିସାରିଲେଣି ଆପଣ?
ହଁ ଲଞ୍ଚ କରିକି ଜଷ୍ଟ ଆସିଲି।
ଓହୋ। ଆପଣ କଣ ହାଉସୱାଇଫ୍? ଓହୋ। ଭଲ ଅଛନ୍ତି?
ହଁ ଭଲ ଅଛୁ ଆଉ ସେମିତି ଆଉ।
ଘରେ ସବୁ କିଏ କିଏ ଅଛନ୍ତି? ହଁ ମୁଁ ଭଲ ମୁ ତ ବର୍ଷା ପାଗ ଆଉ।
ହଁ ବର୍ଷା ତ ହୋଉଚି ତମ ଆଡେ ହୋଉଚି ନା ନାଇଁ?
ହୁଁ ନାହିଁ। ଆଜିରେ ଖରା ହୋଉଚି।
ଆଜି ଖରା ହୋଉଚି। ତମ ଜୋରେ ଖରା ହୋଉଚି ନାଇଁ। ମୁଁ ଜୋର ଖରା ହୋଉଚି।
ହଁ ହଁ କାଲି ବର୍ଷା ହୋଉଥିଲା ଆଜି ଟିକେ ଖରା ହୋଉଚି।
ହଁ ହଁ।
ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ହଁ ଘରେ ଅଛନ୍ତି। ମୋ ପୁଅକୁ ମିଶେଇ ଆମେ ପାଞ୍ଚ ଜଣ ଆଉ।
ଓହୋ।
ଛଅ ଜଣ ଛଅ ଜଣ ସରି।
ଉଁ ହୁଁ।
ଆଉ ଶାଶୁ ଶଶୁର ଆଉ ମୋ ପୁଅ ମୋର ଗୋଟେ ଦିଅର ମୁଁ ମୋ ହଜବେଣ୍ଡ ଆଉ।
ଓହୋ।
ଆଉ ଆପଣଙ୍କର ବେବି କଣ ଝିଅ?
ନାହିଁ ନାଇଁ ମୁଁ ଜଷ୍ଟ ଏବେ ଗ୍ରାଜୁଏସ ବିକମ ସରିଲା।
ସରି ସରି। ହେ ଭଗବାନ। ଭାଇ ତ ମ୍ୟାରେଜ ପସନ୍ଦ ନା
ହଁ ସମସ୍ତେ ନା ମୁଁ ଦେଖୁଥିଲି। ଏଇ ଗ୍ରୁପ ରେ ଆଡ ହେଇକି ସମସ୍ତଙ୍କର ଡିପି ଦେଖୁଥିଲି ଚେକ୍ କରୁଥିଲି ସମ ସ୍ତେ ହିଁ ମ୍ୟାରେଡ ମୁଁ ମୁଁ ବୋଧେ କିଏ ଆ-ଆଉ ଜଣେ କେହି ବୋଧେ ଥିବେ କି କଣ ନହେଲେ ସମସ୍ତେ ମ୍ୟାରେଡ।
ହଁ ସେଥିପାଇଁ ମୁଁ ଭାବିଲି ସେ ହା ଖରାପ ଭାବନି ହେଲା।
ନା ଆରେ ନାଇଁ ସେମିତି କିଛି ନାହିଁ। ଜଣେ ଦି ଜଣ ବୋଧେ ଝିଅ ଥିବେ ନହେଲେ ଆ ଯାହାକୁ ଦେଖିବ ସବୁ ମ୍ୟାରେଡ।
ମ୍ୟାରେଡ ହଁ ମାନେ କହିବା ଗଲେ ନାଇଣ୍ଟି ପରସେଣ୍ଟ ମାରେଡ।
ହଁ।
ଆଉ ଗ୍ରାଜୁଏସନ କମ୍ପ୍ଲିଟ ସରିଲା ନାଇଁ।
ହଁ ଏଇ ବର୍ଷ ସରିଲା।
ଆଉ ସେଟା ତ ତିନି ବର୍ଷ ନା ଚାରି ବର୍ଷକୁ ହେଇଯାଇଚି ପା ନା ତିନି ବର୍ଷ ହେଇଚି।
ହଁ ଆମ ବେଳକୁ ତିନି ବର୍ଷ ୟାପରେ ଯୋଉମାନେ ପଢିବେ ମୋ ଭାଇ ବି ପଢୁଚି ଏବେ ପ୍ଲସ ଟୁ ଫାଷ୍ଟ ଇୟର ହେଲା ତାର ସେମାନେ ଚାରି ବର୍ଷ ପଢିବେ।
ହଁ ସ ଚା ଚାରି ବର୍ଷ ହେଇଯାଇଚି।
ସେମାନଙ୍କ ପାଇଁ ପୁଣି ଆମ ବେଳକୁ ଆମେ ଯଦି ଏଇନା ପିଜି କରିବୁ ଆମର ଟୁ ଇୟର୍ସ ହବ ତା ଙ୍କ ବେଳକୁ ପିଜିଟା କେବେଳ ଗୋଟେ ବର୍ଷ। ଯୁଆଡୁ ହେଲେ କାଟିକି ମିଶେଇ ଦୋଉଚି ଆଉ।
ଓହୋ କଣ ନେଇଥିଲେ ସାଇନ୍ସ?
ହୁଁ ନାହିଁ କମର୍ସ।
କମର୍ସ ଅ ହ। ଆଉ ପଢା ସରିଗଲା ତାହେଲେ ନାଇଁ କଣ କରିବ ବୋଲି ଭାବୁଛ ଜବ୍। ନା ନାଇଁ ଆଗକୁ କଣ ପଢିବ?
ହଁ ପିଜି ବି ଏଡ ତ କରିବେନି ପିଜି ଭାବୁଛି କରିବେ।
ଓହୋ। ଘରେ ସମସ୍ତେ ଖାଇ ପି ସୋ ଶୋଇ ପଇଲେଣି?
ହଁ ମାମା ବାବା ଏଇନା ଖାଉଥିଲେ ଶୋଇଛନ୍ତି ବୋଧେ କଣ।
ଆଜି କଣ କରିଥିଲ ସ୍ପେଶାଲ କଣ ଖାଇଛ ଆଜି ଆଇଷତ ହେଇଥିବ ନା ନାଇଁ ଖାଓନି?
ନାଇଁ ନାଇଁ ଖାଏ ଖାଏ ଆଜି ହେଇଥିଲା ମାଛ ଆଉ ଚିକେନ।
ହଁ।
ଆଉ ଆଉ କଣ ଥିଲା କଦଳୀ ଭଜା। ଆଉ।
ହ
ଆଉ କଣ ପୋଇ କଣ କରେ ପୋଇ ଡାଙ୍ଗ ସେରା ମୁଁ ଖାଏନି ସେଟା ମାମା ଖାଏ। ହୁଁ ଆପଣଙ୍କ ଘରେ।
ଖାନ୍ତିିନି ଚିକେନ ହେଇଥିଲା ନା ସମସ୍ତେ ଖାଅ।
ହଁ ଯିଏ ମାଛ ମାମା ମାମା ମାଛ ଖାଏ ତ ତା ପାଇଁ ମାଛ। ଛଣା ହେଇଥିଲା ଆଉ ସମସ୍ତେ ବି ଖାଆନ୍ତି ତୋ ମାମା ଚିକେନ ଖାଇନି ତା ପାଇଁ ସ୍ପେଶାଲ ମାଛଣା ହେଇଥିଲା ଆଉ।
ହଁ ପ୍ରାୟ ତ ମ୍ୟାରଜ ପସନ ଚିକେନ ଖାଆନ୍ତିନି।
ନାଇଁ ସେ ଛୁଆ ବେଳରୁ ଟୋଟାଲି ଚିକେନ ଖାଏନି ତ ଏଇଥି ପାଇଁ ତା ପାଇଁ ମାଛଣା ହେଇଥିଲା ତ ମା ଛୁଆଉ ଜଣଙ୍କ ପାଇଁ ଅଣା ହେଇ ପାରିବ ଏତେ ବଡ ପରିବାର ରେ ତ ସମସ୍ତଙ୍କ ପାଇଁ ମାଛ ଅଣା ହେଇଥିଲା ଚିକେନ ବି ସମସ୍ତଙ୍କ ପାଇଁ ଅଣା ହେଇଥିଲା।
ହଁ ହଁ ହଁ।
ଆମର ତ ଜଏଣ୍ଟ ଫ୍ୟାମିଲି ସମସ୍ତେ ଏକାଠି ରହୁ ମୁଁ ମୋ ବାପା ମାଆ ଦି ଜଣ ଭାଇ ଭଉଣୀ ମୁଁ ବଡ। ମୋ ଭାଇ ସାନ ଆଉ ବାବା ମାମା ଆଉ ଜେଜେବାପା ନାହାନ୍ତି। କରି କରି ଯାଇଛନ୍ତି ମାଆ ଅଛି। ଆଉ ଦାଦା ଖୁଡି ତାଙ୍କର ଦିଟା ପୁଅ। ହୁଁ।
ହଁ ହଁ ସବୁ ଜଏଣ୍ଟ ଫ୍ୟାମିଲି ନାଇଁ?
ହୋଉ ହୋଉ।
ରୋଷେଇ ବାସ ବି ସେଇ ଏକା।
ହଁ ଏକାଠି ହୋଉଛି।
ଅହ। ରୋଷେଇ କିଏ ବେଶୀ କରନ୍ତି ଆଉ ତମ ମାମା ବେଶୀ କରନ୍ତି ନାଇଁ?
ନାଇଁ ନାଇଁ ରୋଷେଇ ବେଶୀ ଖୁଡି କରନ୍ତି ମାମା ଟିକେ ଟିକେ ଲେଜି ପର୍ସନ। ଟିକେ ଲେଜୀ। ଜେ ସିଏ ବି କରେ ମାମା ବି କରେ କିନ୍ତୁ ଖୁଡି ଟିକେ ବେଶୀ ରୋଷେଇ କରନ୍ତି ଆଉ।
ଅହ।
ମାମା ଅଲଗା କାମ ଉପରେ ଟିକେ ବେଶୀ କରେ ଖୁଡି ଟିକେ ରୋଷେଇ ବାସ ଉପରେ ବେଶୀ କରନ୍ତି।
ହଁ ମ ଜଏଣ୍ଟ ଫ୍ୟାମିଲି ହେଲେ ଜଣେ ରୋଷେଇ ବି ଦେଖିବା ଆଉ ଜଣେ ବାହାର କାମ କୁ ଦେଖିବ।
ହୋଉ।
ଆଉ ଜଣେ ତ ଦେଖିପାରିବନି ନା?
ହଁ ସେଇଆ ଜଣେ ମୋ ମାମା ମାମା ତାର କାଟି ଦଉଛି ପରିବା ତ ଖୁଡିକି ରୋଷେଇ କରିଦଉଛନ୍ତି। ଜଣେ ଖାଇଲେ ଜଣେ ଖାଇବାକୁ ବାଢିଥିଲେ ଜଣେ ବାସନ ଗୋଟେକି କରିଦଉ ସଫା କରିଦଉଛନ୍ତି। ଏମିତି ଚାଲିଛି କାମ।
ଓହୋ ହଁ ମ ଜଏଣ୍ଟ ଫାମିଲ ହେଲେ ମିଶେଇକି କରିଦେଲେ ସରିଯିବ। ଜଏଣ୍ଟ ଫ୍ୟାମିଲି ର ବେଶୀ କାମ ନା। ଧିରେ କୁଆଡେ ବୁଲା ବୁଲି କରିବାକୁ ଯାଇଥିଲ? ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ ଫିଲ୍ମ ଦେଖିବାକୁ ନା କୋଉଠି କଣ ମାନେ ମୋହଶ୍ଚବ ପଡିଥିଲା ନା କଣ? ହାଲୋ। ହାଲୋ।
ମାର ଟିକେ ହାତ ଟା ଟିକେ ଏଇଠୁ କଣ ରାଇଟ ଫିଙ୍ଗରରେ ରାଇଟ୍ ହ୍ୟାଣ୍ଡ ର ରିଙ୍ଗ ଫିଙ୍ଗରରେ କଣ ଗୋଟେ ହେଇଥିଲା ତ। ପରେଶନ ଟିକେ ହେଲା।
ହଁ।
ତ ଘରେ ଆଉ କେହି ଯାଇପାରିଲୁନି। ଜଣଙ୍କର ଅପରେସନ ତ ତାକୁ ଛାଡିକିନା ବି ଆଉ ତାକୁ ଏତେ ବାହାରକୁ କ୍ଟର ମନା କରିଥିଲେ ବାହାରକୁ ଯିବନି ଏତେ ଧୂଳି ମଳି ବାଜିବ ହାତରେ ହ ସେଥିପାଇଁ ଆଉ ତାକୁ ଘରେ ଛାଡିକି ହଁ ହଁ। ସେଇଥିପାଇଁ ଆଉ କେହି ଯାଇନୁ ଏଥର ରଜ ବି ଏତେ ଭଲ ଗଲାନି।
ହଁ ହଁ। ଝିଅ ମାନଙ୍କ ପାଇଁ ତ ଝିଅ ମାନେ ତ ବେଶୀ ଏଞଜୟ କରନ୍ତି ରଜରେ।
ହା ଲୋ।
ନା କଣ? ହାଲୋ।
ହାଲୋ ହଁ ହଁ କୁହନ୍ତୁ ଶୁଣା ଯାଉନି ତମର ଟିକେ ନେଟୱାର୍କ କ ପ୍ରୋବ୍ଲେମ?
ହଁ ନେଟୱାର୍କ ଇସୁ ରହୁଚି ବା।
ହଁ।
ବି ଝିଅ ମାନେ ତ ଏନଜୟ କରନ୍ତି ବେଶୀ ରଜରେ।
କଣ କଣ?
ଝିଅମାନେ ତ ବେଶୀ ଏଞ୍ଜୟ କରନ୍ତି ନା ରଜରେ?
ହଁ ସେଇଆ ବା ଏଥର ଏମିତି ମାମାର ହେଲା ଯେ ଆମେ କେହି ଯାଇପାରିଲୁନି କୁଆଡେ ଘରେ ଯାହା ଖାଲି ପିଠାପଣା କରି ଖାଇଦେଲୁ।
ହଁ ହଁ।
ଆପଣ କୁଆଡ଼େ ଯାଇଥିଲେ?
ହଁ ଆମର ଏଠି ରଜ ମହୋତ୍ସବ ପଡିଥିଲା ପାଖ ଗାଁ ରେ ଆମେ ଯାଇଥିଲୁ ଆଉ। ବୁଲିବାକୁ ବୁଲାବୁଲି କରିକି ଆସେନ ହଉ। ଏତେଟା ବି ଖାସ ନାଇ କଣ କହିଲୁ?
ଆପଣ କଣ ଢେଙ୍କାନାଳରୁ?
ହଁ ସେଇ ପାଖାପାଖି ଆଉ।
ଓହୋ।
ଆମ କଣ ସମସ୍ତେ ଶୋଇପଡିଲେଣି ନା କଣ?
ହୁଁ ନାହିଁ ବାବା ମା ଏଇନା ଖାଇକି ଶୋଇଲେ ଆଉ ଆଉ ଭାଇର ତ କେହି ଶୁଅନ୍ତିନି ମୁଁ ବି ଦିପହରେ କେବେ କେବେ ଯଦି ଥଣ୍ଡା ପାଗ ହେଇଥିବ ଶୋଇ ପଡେ। ନହେଲେ ଶୁଏନି ସେମାନେ ସେମାନେ କଣ ଗେମ୍ ଖେଳୁଥିବେ ଆଉ।
ଓହୋ।
ହୁଁ। ଆଉ ଆପଣଙ୍କ ଏବେ ବି ସ୍କୁଲ?
ନାଇଁ ନାଇଁ ସେଟାକୁ ଦିଇ ବର୍ଷ ଆଠ ମାସ ହେଇଚି।
ଓହୋ ଚୋ
ହଁ। ସେଠି ତାକୁ ଶୁଆଇଥିଲି ତ ସେ ହଠାତ ଉଠିକିରି କାନ୍ଦିଲା ବସିକିରି। ତାକୁ ପୁଣିଥରେ ସୁଆଉଥରେ ହା।
ପୁଅ।
ହଁ ପୁଅ।
ଓହୋ।
ଆଉ ସେ ପୁଣି ଥରେ ତାକୁ ସୁଆ ବହୁତ ହଇରାଣ କରୁଛି ବା ତା ସାଙ୍ଗେ ପାଟି କରି କରିକିନା ଯୋଉ କାମଟା ସେ କରୁଥିବ ସେ ଚିଲେଇକି କହି କହିକି ମୋ ତଣ୍ଟି କଣ ହେଇଗଲାଣି।
ହୁଁ ହଁ।
ହଁ। କଣ କିଛି କରିବା ଛୋଟ ଛୁଆ ତ ତ ଆଉ କଣ ଆଉ କରିବା। ସେଟା ବି ତ ମାଡ ବି ଖାଉଛି।
ହୁଁ ଛୋଟ ପିଲାଙ୍କୁ ବାଡାନ୍ତୁନି ସେ ଏନା କଣ ଜାଣିଛି?
ଆଁ କଣ କରିବି ମୁଣ୍ଡ ଯେତେବେଳେ ବେଶୀ ମାନେ ଅଧିକା ଗ ଆଉ ହେଇଯାଉଛି ନା ତ କଣ୍ଟ୍ରୋଲ ବାହାର ହେଇଯାଉଛି।
ହଁ ହଁ ସେଇ ଏଟା ତ ଆଉ ପୁଣି ସବୁ ଆଡର ସବୁ ଏତେ ମ୍ୟାନେଜ କଲା ବେଳକୁ ନିଜ ଉପରେ ପ୍ରେସର ପଡୁଛି ନା ଏଆଡେ ଘର ବଡ ମଣିଷଙ୍କର ପୁଣି ଛୋଟ ପିଲାଙ୍କର। ସବୁ କିିଛି ବୁଝିଲା ବେଳକୁ ଗୋଟେ ମଣିଷ ବୁଝିଲା ବେଳକୁ ନିହାତି ତ କଷ୍ଟ ହବ ନା।
ହଁ ହଁ ହଁ।
ସେଇଥିପାଇଁ ଟିକେ ବେଶୀ
ହଁ ଓ ହଉ ଆମେ ଏବେ ରଖିବା ଆଁ। ପଚରେ କଥା ହୋବୁ ହଁ।